ହଲୋ।
ହଁ ହଁ ନମସ୍କାର କେମତି ଅ ଛନ୍ତି।
ଭଲ ଅଛି ଆପଣ କେମିତି ଅ
ହଁ ମୁଁ ବହୁତ ଭଲ ଅଛି ଆଉ ରାତି ଖାଇବା ସବୁ ରୋଷେଇ
ହଁ ନାଇଁ କମ୍ପ୍ଲିଟ ହେଇ ସାରିଲାଣି ଶୋଇବାକୁ ଆସିଥିଲି। ଆ ଆଣ୍ଟ ହେଲାଣିରିଲାଣି। ଆ ଆପଣଙ୍କର ସରିଲାଣି ଡିନର।
ହଁ ସରିଲାଣି ମୁଁ ତ ଏଛି ମନ୍ଦି ମନ୍ଦିରରେ ପ୍ରସାଦ ଖାଇଯାଇଛି ଶିବ ବିବାହ ନା।
ଆଚ୍ଚ ଆଚ୍ଛା।
ଆ ତ ମୁଁ ଯ ଶିବଙ୍କର ମାନେ ମା ବାପା ହେଇକି ବାହାଘର କରଇଥିଲୁ କର୍ତ୍ତ କର୍ତ୍ତି ହୋଇଥିଲୁ ମୁଁ ଆଉ ମୋ ସବାମୀ
ହ ହଁ।
ସେଇଠି ବାହାଘର ସରିଲା ପାଞ୍ଚଟା ବେଳେ ସରିଲା ତାପରେ ଯୋଉ ବଜତି ଯେମିତି ବୁଲନ୍ତି ପୁରା ଡିଜେ ନିଜେ ଗାଡି ରେ ଠାକୁ ମା ମାନେ ଦି ଜଣ ବାହାଘର ତ। ସଜାଇଥିଲା ସରିଲା ପରେ ଦି ଜଣ ମାନେ ବିମାନରେ ବସିକି ପୁରା ବୁଲିଲେ ଗାଁ ସାରା।
ଆଚ୍ଛା ଆଚ୍ଛା।
ପରେ ସରିଲା ପରେ ଏବେ ଆଠଟା ବେଳେ ଯାଇକି ପ୍ରସାଦ ସେବନ କରିକି ଆସିଲୁ ମନ୍ଦିରରୁ।
ତ ବଢିଆାଇ ଗୋଟେ।
ଦିନ ଭର ମାନେ ବାହାଘର କଲେ ଉପାସ ରୁହନ୍ତି ନା।
ହଁ ହଁ ମୁପସ ପଡେ।
ହଁ ଉପାସ ଥିଲୁ। ଖାଲି ଛୁଆ ମାନେ ଘରର ଖାଇଥିଲେ ବାକି ଆମେ ଉପାସିଥିଲୁ। ସମସ୍ତଙ୍କ ଶାଶୁ ଶଶୁର ଆଉ ମୁଁ ବି ମୋ ସ୍ୱାମୀ ବି। ଆଜି କଣ ରାନ୍ଧନ୍ତି? ଥିଲେ।
ସେ ଖାଇବାକୁ କିଛି କରିରେନି ଏତେ ଯେ ଗରମ ରାତି ଖାଇବା କିଛି କରିବେ।
ଆଉ ମାନେ ରାତି ଖ କିଛି କରିନାହାନ୍ତି ମାନେ ଆଉ କଣ ପଖାଳ ଖାଇକ। ଛନ୍ତି।
ହଁ ଶାଷ କହିଲେ ପଖାଳ ଖାଇ।
ଆ ତାଠୁ ତ ଭଲ ଖାଇବା ଦୁନିଆରେ ନାହିଁ ମୋର ଭାରି ପସନ୍ଦ ପଖାଳ। ମୋ ସତ କଥା ମୁଁ ଭାରି ପଖାଳ ଲୋକମାନେ ଲୋକମାନେ କିଛି ଲୋକ ପଖାଳ ଖାଇଛୁ ମାନେ କହିବା ପାଇଁ ତାଙ୍କୁ ଟିକେ ଲାଜ ଲାଗେ ମୁଁ କିନ୍ତୁ ବହୁତ ଗର୍ବର, ସ କହେ ମତେ ବ ମତେ ପଖାଳ ବହୁତ ପସନ୍ଦ ବୋଲି ମୁଁ ପୁରା ଗର୍ବ। ଅପର ସହିତ କରେ ମୁଁ ବହୁତ ପଖାଳ ମାନେ ପଖାଳର ଶାନ୍ତି ମତେ ପଖାଳ ର ଶାନ୍ତି। ମତେ ଆଉ କୋଉଠି ମିଳେନି। ଆଜି ଦିନରେ ମୁଁ ଖାଇନି ବୋଲି ମତେ
ହ ଦିନରେ ପଖାଳ ଖାଇଥିବି।
ମତେ କିଛି ବି ମାନେ ଆଉ ତ ତରକାରୀ ଭଜା କିଛି ବି ଦରକାର ପଡେନି। ମାନେ ପଖାଳ ସହିତ ଏଇ ହେଲେ ମୁଁ ଖାଇବି ପଖାଳ ବୋଲି କିଛି ଦରକାର ପଡେନି ଆଳୁ ସିଝା ଟିକେ ହେଲେ ବି ଖାଇଦେବି ଟମାଟୋ ସିଝା ମାନେ ଟିକେ କଞ୍ଚା ଟମାଟର ହେଲେ ବି ମୁଁ ଚକଡି ଖାଇଦେବି। ପଖାଳରେ ଲେମ୍ବୁ ଲଙ୍କା ପିଆଜ ହେଲେ ବି ମୁଁ ଖାଇଦେବି ମୋର ଆହୁରି ବାସ୍ତ୍ରଟା ମାନେ ସେ ଖୋଲି ଦେଲେ ଗୋଟେ ବାସ୍ନା ଆସେ।
ବାସ ନା ହଁ। ଆଉ ସେ ମ ଦି ପରେ ଖାଇ ଦେଇଥିଲେ ପଖାଳ ରାତିରେ ଦି ପରେ। ହଁ ଶାଶୁ କହିଲେ ପଖାଳ ଖାଇବେ ବୋଲି କି ଶ୍ୱଶୁର କହିଲେ ସେ ରୁଟି ଖାଇବେନି ବୋଲି ରହି
ଆମିଷ ବାରରେ ଆମିଷ ବାରରେ ବି ସେମତି ପ ପଖାଳ ସାଙ୍ଗରେ ମାଛ ଭଜା। ପଖାଳ ସାଙ୍ଗରେ ଶୁଖୁଆ। ଭାରି ଭଲଲାଗେ ମତେ, ଖାଇବା ପାଇଁ। ଆଉ କିଛି ନହେଲେ ପଖାଳ ଭା ପରେ ପୋଡ଼ା ପୋଡ଼ି ବାଇଗଣ ପୋଡ଼ା।
ହଁ ପୋଡା ଏ ଆଳୁ ପୋଡ୍
ଜହ୍ନି ପୋଡା, ଆଳୁ ପୋଡା ସେ ବି ଚୁଲି ରେ ପୋଡା ହେଇଥିବ, ତା ମଜା ଅଲଗା।
ଲିରେ ସବୁଟା ହୁଏ।
ଆମର ଅଛି ଏଠି ଚୁଲି କିନ୍ତୁ କଣ କି ଆମର ତିନିତାଲା ଘର। ତ ଘରେ ତ ର ରଖିହବନି, ଆଜିକାଲି ଯେମିତି ଯୋଉ ନୂଆ ନୂଆ ଡିଜାଇନର ଘର କରୁଛନ୍ତି ଆଉ ସେଇ ଭିତରେ ତ ରଖିହବନି ଘର ଗ୍ୟାସ୍ ହେଇଛିି।
ନୂଆ ଡିଜାଇନ୍ ଘର ହେଲେ ବି ଆମର ବାହାରକୁ ଗୋଟେ ଖୋ ଲା ହେଇ
ଆମର କରିଛୁ ବାଲକୋନି ପରିକା ଅଛି। ସେଇଠି ଉଠା ଚୁଲି ରଖ୍ ଅଧିକହେତୁ ଆମର ସିମେଣ୍ଟ୍ କାମ ହୁଏ ଯୋଉ କଡେଇ, ତା ଦେହରେ କରାହେଇ ଛି ଉଠାଚୁଲି।
ଆମର ସେ ଅଛି ସେ। ଆଜ୍ଞା, ଆଉ କେହି ଖରାବେଳେ ଶୋଇପାରୁନୁ, ମାନେ ଭାବୁଛୁଫାବୁଛୁ କରିବୁ ତାକୁ ଆମେ ନେଇକି ରୋଷେଇ କରୁ, ଆମର କିନ୍ତୁ ପ୍ରତ୍ୟେକ ଦିନ ଦିନରେ ଏଠି ଚୁଲିରେ ରୋଷେଇ ହୁଏ।
ହଠାତ୍ ଆମର ଗ୍ୟାସ୍ ସରିଗଲା। କିଛି ଅସୁବିଧା ହବନି ନା ରୋଷେଇ। କରିଦେବ। ମୁଁ ଜାଣିନଥିଲି ଚୁଲି ରୋଷେଇ ମାନେଏଏ ମୁଁ ବାହାଘର ପୂର୍ବ କଥା କହୁଛି ମୁଁ ଜାଣି ‌ନ ଥିଲି। ଆରେ ମୁଁ ତ ଭୁବନେଶ୍ଵର ସହର୍ ଭୁବନେଶ୍ୱରେ ରହୁଥିଲି। ମୁଁ ଜାଣିନଥିଲି। ଏଠିକି ଆସିଲା ପରେ ଚୁଲି ଜାଣିଛି ଗ୍ୟାସ୍ ଜାଣିଛି ଇଣ୍ଡକ୍ସନ ରେ ସବୁ ପ୍ରକାର ରୋଷେଇ ଜାଣିଛି ସବୁ।
ହୁଁ। ମୁଁ ବି ସେମ ସେଇୟା କାହିଁକିନା ମୋର ବି ଟାଉନ ରେ ପଢିଥିଲେ ଟାଉନ ବାପା ମା ଟିଚର ଆମ ଟାଉନ ଉପରେ ପୁରା ବ ପାଠ ପଢା ଗମା ସବୁନ ସେ ଆ ମତେ କିଛି ବି ଆସନ ଥିଲା କେବଳ ସେଇଟା ଟିକେ ଟିକେ ମୋର ନଲେଜ
ସମସ୍ତେ କିଛି ଜାଣିନଥାନ୍ତି ସେମିତି ଆଗରୁ ନିଜ ଉପରେ ଯେତେବେଳେ ଦାୟିତ୍ୱ ତୋ ପରେ ସମସ୍ତେ କରନ୍ତି।
ସେଇ ଉପରେ ଟିକେ ଟିକେ ନଲେଜ ସିଲାଇଥିପାଇ କି ମତେ ଟିକେ କୁକିଂ ଭଲ ଲାଗେ।
ନା ମୁଁ ରୋଷେଇ ବାସ ବି ଏମିତି କଣ କି ଭାତ ଆସେ। ଡାଲି ଆସେ ଭଜା ଆସେ ଆଳୁ
ନାଇଁ ମତେ ଟିକେ ଡି ଫ୍ରେଣ୍ଡ କିଛି କରିବାକୁ ଭଲ ଲାଗେ ଆଉ ହେଲା। ଏଠିକି ଆସିଲା ପରେ ଗାଁ ଗହଳିରେ ଯେମିତି ଖାଇବା ସେମିତି ଟିକେ ପ୍ରଥମ ପ୍ରଥମ ମତେ ଖାଇବାକୁ ବି ଟିକେ ଅଡ ଲାଗିଲା। ରାନ୍ଧିବା। କୁ ତ ପଛ କଥା ଆଉ ଆସ୍ତେ ଆସ୍ତେ ଚଲିରେ ରନ୍ଧା ବି ଶିଖିଗଲି।
ରଜ କେମିତି କଟିଲା?
ରଜ କିଛି ଖାସ କ ସେଇଥିପାଇଁ କି ମୋର ଜଣେ ଜେଜେ ଶଶୁର ଚାଲିଗଲେ ତ। ହଁ ରଜ ପରେ
ଜେଜେ ଶ୍ୱଶୁର ଗଲେ ମାନେ ଆପଣ
ମୋର ଜେଜେ ଶଶ୍ ଶଶୁର ମାନେ ମ ମୋ ଜେଜେ ଶ୍ୱଶୁର ଚାଲିଯାଇଛନ୍ତି ମୋ ବାହାଘର ପୂର୍ବରୁ। ଆଉ ଜଣେ ଜେଜେ। ଅଛନ୍ତି ଆଉ। ତାଙ୍କ ଭାଇ ଆଡରେ ତାଙ୍କର ଅଛନ୍ତି କକା ପୁଅ ସିଏ ପ ସିଏ ଚାଲିଗ ବାପ ଘରକୁ ରଜରେ ଯାଉଥିଲି ଅଧା
ଓହୋ ଆମର ବି ମୁଁ ବି ବୁଲାବୁଲି କରିନି ମୋର ଝିଅ ଟା ବଡ ଏଗାର ବର୍ଷର ସିନା ପୁଅ ଟା ଛୋଟ ଦେଢ ବର୍ଷ ବି ହେଇନି। ସତର ମାସ ଚାଲିଛି। ତ ସେଥିପାଇଁ। ତାକୁ ନେଇକି ମୁଁ ଭିଡରେ କୋଉଠିକି ଯାଇପାରେନି ତାପରେ ଏବେ ପହିଲି ରଜ ଯୋଉଦିନ ସେଦିନ ଜୋର ବର୍ଷା ହେଲା।
ଆପଣଙ୍କ ଆଡେ ଯୋଉ ବର୍ଷା ହେଇଯାଇଛି ଆମର ଟୋଟାଲି ହେଇ ନାଇଁ ଖାଲି ମେଘ ପବନ ବି ବର୍ଷା ଉଠେଇକି ଆସିଲାଣି ନା ନାହିଁ କଣ ଆଉ
ନାଇଁ ଆମର ଯୋରରେ ବର୍ଷା ହେଲା ବୋଲି ପହିଲି ରଜ ଦିନ କୁଆଡେ ଯାଇ ହେଲାନି ତାପରେ ସଂକ୍ରାନ୍ତି ତ ଦିନ କଣ ବାହାରକୁ ଯିବ ବୋଲି ସଂକ୍ରାନ୍ତିରେ ଗଲିନି। ଆଉ ଏବେ ଶେଷ ରଜ ଦିନ ବି ବର୍ଷା।
ରଜରେ ଆମର ଏଗାର ଦଶ ଦିନ ନଅ ଦିନ ଦଶ। ସେଦିନ ଏଗାର ଦିନ ପଡିଗଲା। ଆଉ ବାର ଦିନ ଦିନ ଯାଇଥିଲି ମୁଁ ପିଇଶାସୁଙ୍କ ଘରେ ଡାକିଥିଲେ ତାଙ୍କର ରଜରେ ଉଡ଼ା ଯାତ୍ରା ହୁଏ ତ ରଜ ମହୋତ୍ସବ ହୁଏ ତ ଯାଇଥିଲେ ତାଙ୍କ ଘରକୁ ଆଉ ସେଇଠି ଦିଦିନି କାଟି ଦେଇକି ଆସିଲି।
ନା।
ମୁଁ ପୁରା ଟୋଟାଲି କୁଆଡେ ଗଲି ତାପରେ ଆଜିର ଯୋଉ ଗୋଟେ ଏତେ ବଡ ପୂଜା ଥିଲା ଆମର ସେଥିପାଇଁ ବି ଟିକେ ଭାରି ବ୍ୟସ୍ତ ଥିଲୁ ସେ ଗୋଟେ ଏତେ ପୂଜାର ଏତେ ଗୋଟେ ପୂଜାର ଦାୟିତ୍ୱ ନେଲେ
ହୁଁ ନିହାତି ନା କି ତ ଆପଣ ଗୋଟେ ବହୁତ ବଡ ବଡ
ତାକୁ ବି ତ ପୁଣି କେମିତି କରିବ ହଁ। ସେଇ ଜିନିଷ ପୁଣି ତ ମୁଣ୍ଡରେ ଗୋଟେ ଥାଏ ବୋଝ ଯେ କେ କେମିତି କଣ କରିବ କଣ ନାହିଁ।
ହୁଁ। ଆଉ ଆପଣଙ୍କର ଡିନର ଆଜି କଣ କରୁଛନ୍ତି?
ଆଜି ପୁରା ମୁଁ ସକାଳ ଖାଲି ଅଳ୍ପ ରୋଷେଇ କରିଦେଇଥିଲି ମୋ ଝିଅ ଆଉ ଭଣଯା ଖାଇଲେ ଭାତ ବେଶୀ କିଛି ଆଇଟମ କରିନଥିଲି ଅରୁଆ ଭାତ ଟିକେ ମିଠା ଡାଲି ଝିଅ ଭଲ ପାଏ ହରଡ ଡାଲିରେ ଯାଇକି ଟିକେ ଏମିତି ମିଠା ଡାଲି ରେ ଟିକେ ଚିନି ପକେଇକି
ହଁ ସେଟା ଅରୁଆରେ ଖାଇବାକୁ ଭଲ ଲାଗେ ହଁ।
ଆଳୁ ବାସ୍ ସିଝେଇ ଦେଇଥିଲି ଡାଲିରେ ସେ ସେ ଆଉ କାକୁଡି ଘରେ ଥିଲା ଆମ୍ୱ ଟିକେ ଥିଲା ସେମାନେ ସେ ଦି ଜଣ ଭଣଜା ଆଉ ମୋ ଝିଅ ଖାଲି ଘରର ଏତିକି ସେମାନେ ଭାତ ଖାଇଛନ୍ତି ଅଳ୍ପ ଯୋଡେ ଭାତ ଡାଲି ମିଠା ଡାଲି ଆଳୁ ସି ସିଝେଇ ଦେଇଥିଲି ସେମାନେ ଖାଇ ଦେଇଥିଲେ ଆଉ ଆମର ତ ସମସ୍ତେ ତାଙ୍କର ଉପାସ ଥିଲା ଆମେ ଦିନ ଭର ଖାଲି ଥଣ୍ଡା ପିଇଛୁ ଦି ଦି ଥର ଖଣ୍ଡେ ଏବେ ପ୍ରସ୍ ସେତକ ଖାଇଦେଇକି ଆସିବେ ଆଉ ଏବେ ଦେହରେ ଆଉ ଯେମିତି ବଳ ନାହିଁ। ଖାଲି ପଡି ପଡିଗଲେ ମାନେ ଖଟ ପଡେ ଯ୍ ଯଦି ମୁଁ ଶୋଇପଡ଼ିଲି ମାନେ ଆଖି ବନ୍ଦ ନିଦ ଏପର୍ଯ୍ୟନ୍ତ ସ୍ଵାମୀ ଆସିନାହାନ୍ତି। ସେ ସକାଳୁ ଗଲେଣି ସେ ସେପଟେ ଭୋଜିରେ ବଢା ବଢି ଖାଇବା ପିବା ଲୋକ କରୁଛନ୍ତି ସବୁ ବୁଝା ବୁଝି କରୁଛନ୍ତି। ଆଡେ ଦିନ ପହର ମାନେ ଖରା ଯୋଉ ଗରମ ସେ ଗରମରେ ସେରୱାନୀ
ଆଜି ପ୍ରବଳ ଗରମ ହଁ। ବାବାରେ ଆଜି ଏତେ ଗରମ
ଥିଲି ମୁଁ ଗୋଟେ ଓଜନିଆ ଶାଢୀ ପିନ୍ଧେଇଥିଲି ଆଉ ଏଇ ଯୋଉ। ଵେ ଙ୍କର ହାର ହାର ହାର ଫାର ଏଗୁଡା ସବୁ ପିନ୍ଧ ଦେଇେଇଥିଲେ ଏତେ ସିଏ ଗୋଟେ ସେରୱାନୀ ପୁରା ପିନ୍ଧେଇଛନ୍ତି ବାହାଘର କରିବେ ଘରର ବାପାମା ବାପା ବୋଲି। ସେ ସେଇଟା ପିନ୍ଧିକି ଦିନଭର ଅଛନ୍ତି ତାଙ୍କୁ ଯାହା ଲାଗୁଥିବ। ଏବେ ଆସିବେ ମାନେ ଗାଧେଇବେ। ଖାଇ ତ ଖାଇକି ତ ଆସିଥିବେ ଗାଧୋଇ ପଡିବେ ଶୋଇପଡିବେ। ଆଉ ଝିଅର ଆଜି ସ୍କୁଲ ଖୋଲିଲା ଯେ ଏଇ ଆମର ଏଇ କାମ ପାଇଁ ଆଜି ସେ ସ୍କୁଲ ଯାଇନି। ଆଉ ଏବେ ତ ଗମେଣ୍ଟ ମାନେ ରୁଲ କଲେ ନା ନା ମୋର ଏପଟେ ସେଇ ଯୋଉ ଜିଲ୍ଲାପାଳ ଉପରେ ନିଷ୍ପତ୍ତି ଛାଡ଼ିଦେଲେ ନା। ଯେ ଯେ ଯେ କୌଣସି ଯୋଉ ଜିଲ୍ଲାର ଜିଲ୍ଲାପାଳ ମାନେ ସେ ଖରା ଦେଖିକି ସେମାନେ ତାଙ୍କର ଚେଞ୍ଜ କରିପାରିବେ ତା ଟାଇମିଙ୍ଗ ଗୁଡା। ଛୁଟି ବି କରିପାରିବେ ନହେଲେ ନାହିଁ ନାଇଁ ଆମର ଆଜି କରିଥିଲେ। ଅଧା ଦିନ ସ୍କୁଲ କରିଥିଲେ ଦଶଟାରୁ ଗୋଟେ ଯାଏଁ ମୋ ଝିଅ ତ ଆଜି ଯାଇନି କିନ୍ତୁ ଦେଇଥିଲେ ସେମାନେ। ଆଉ କାଲିଠୁ ସକାଳ କରିଦେଇଛନ୍ତି ଆଠଟା ପନ୍ଦରରୁ ସାଢ଼େ ଦଷ୍ଟା।
ଆଚ୍ଛା ଆଚ୍ଛ
କରିଦେଇଛନ୍ତି ସମୟ ମାନେ ଉଁ ଗ୍ରୁପରେ ଦେଇଦେଲେଣି। ଆଉ କାଲି ମୁଁ ମୋତେ କାଇଁ ଲାଗୁନି ସେ ଯାଇପାରିବ, ଯୋଉ ଟାୟାଡ୍ ହେଇଚି, ଯୋଉ ବରଯାତ୍ରୀ ପରିକା ଯୋଉ ଆମର ଗଲା ପ୍ରସେସନ୍ ସେଥିରେ ବହୁତ ନାଚିଚି, ଗୋଡଫୋଡ ନିଶ୍ଚିତ ଦରଜ ହବ, କା ଟିବ ଆଉ କାଲି ସ୍କୁଲ୍ ଗଲା ଭଳିଆ ମୋତେ ଲାଗୁନି।
ଓ ହଁ।
ହଉ ଦେଖିବା ସେ ଛୋଟ ପିଲା ଟା। ହଁ, ହଁ।
ଓହୋ ଏ ହେଲା କାଲି କଣ ଲାଷ୍ଟ ମ୍ୟାଡାମ୍ ନା ଆଜି ଲାଷ୍ଟ?